ଆପଣ ଙ୍କୁ ଆଜ୍ଞା ଆପଣଙ୍କୁ ଶୁଭୁଛି?
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର
ବାନ୍ଧବୀ ନମସ୍କାର ହଁ ହଁ ଶୁଭୁଛି ବାନ୍ଧବୀ
କଣ
କଣ କରୁଛନ୍ତି ତି? ଏଇ ଚା ଫା ଟିକେ ପିଇ ଆସିକି ବସିଥିଲି ଦୁଆର ମୁହଁରେ ଆଉ
ଓ ହୋ
ତମେ କଣ କରୁଥିଲ?
ଏଇ ଆମେ ବସିଥିଲୁ ବାହାରେ ଆଉ। କଣ ଖାଇଛି ଖିଆ ପିଆ କଣ କଲେଣି?
ଏ ଖାଇଥିଲି କଣ ବେଳବୁଡିଲା ବେଳେ ଦିଇଟା ଖଇ ଭୁଜା ଖାଇଥିଲି ଆଉ। ଖାଇବା ପୁଣି ରୁଟି ହବ ଖିଆ ହବ ଆଉ। ଆମର ତ ବହେ ରାତିରେ ଖାଇବା ପିଇବା ହୁଏ।
ଆଜ୍ଞା।
ହଁ ଆଉ ତମେ କଣ କରୁଚ?
ତୁ ତାକୁ ଏମିତି ଏତେ ବଡ଼ ଲଭ ଭଳିଆ ଖଟଉଛୁ କଣ ହେଲା।
ଲୋକ ଶବ୍ଦ ଶୁଭୁଚି ଭୋଉଣୀ।
ଆଜ୍ଞା ଆଜ୍ଞା।
ଅଲଗା ଶବ୍ଦରା ଶୁଭୁଚି କଣ ଭଲକି ଶୁଭୁନି ଟିକେ ବାହାରକୁ ଆସୁନାହାନ୍ତି।
ଆଜ୍ଞା ଆସିଲି ଆସିଲି।
ହଁ କୁହନ୍ତୁ। କଣ ଭୋଉଣୀ ଖବର?
ହଁ ଭଲ ଆଉ। ଅଉ ଆମ ଆରିସା ପିଠା କେମତି କଣ ତିଆରି ହୁଏ ସେଇ କଥା ପଚାରିବାକୁ ଆ ଆପଣଙ୍କ ସହିତ ସମ୍ପର୍କ କରିଥିଲି।
ଏଇ ଆରିସା ପିଠା ଜାଣିନାହାନ୍ତି ଆପଣ କେମିତି ହୁଏ।
ନାଇଁ।
ଏଇ ଯୋଉ ଆରିସା ପିଠା ଏଇ ଯୋଉ ଅରୁଆ ଚାଉଳ କଁ ଅରୁଆ ଚାଉଳକୁ ଦିଇ ଦିନି ତିନି ଦିନି ଆଗରୁ ଯଦି ପାଣିରେ ପକେଇ ଦେଇଥିବ ସେଇ ଅରୁଆ ଚାଉଳଟି ପିଠାଟି ଭାରି ବଢିଆ ବାଗରେ ଫୁଲିବ ତେଲ ଜମା ବନାଇ ହାତକୁ ଜମା ନାଗିବ ନାଇଁ। ଅରୁଆ ଚାଉଳ ଅରୁଆ ଚାଉଳକୁ ତାକୁ ଭେଦେଇ ଦେଇଥିବ ଦି ତିନି ଦିନି ଆଗରୁ ଦିଇ ଦିନି ଖଣ୍ଡେ ଭେ ଦେଇଲେ ବି ହବ ତାପରେ ତାକୁ ଛାଣିଛୁଣି ଦେଇକି ହାଲକା ଖରାରେ ଟିକେ ଶୁକେଇ ଦବ ଶୁକେଇ ଦେଇକି ହେମଦସ୍ତା ହୋଉ ନହେଲେ ଶିଳରେ ହୋଉ ନହେଲେ ଚକିରେ ହୋଉ ଯୋଉଥିରେ ହେଲେ ବି ଟିକେ ଭଲେଇକି ତାକୁ ଗୁଣ୍ଡ କରିଦବ। ସେ ଚାଉଳଟା ବେଶୀ ପାଲିଶି ଗୁଣ୍ଡ ବି କରିବନି।
ଉଁହୁଁ।
ଖଦରିଆ ଖଦରିଆ ହଁ ଖଦଡିଆ ଖଦଡିଆ ହେଇକି ଟିକେ ଥିବ ତାକୁ ତାକୁ ମାଡି ମୁଡିକି ରଖିବ ପବନ ପୂରେଇ ଦବନି ସେଇ ଚୁନା ଧିଅରେ। ତାହେଲେ ସେ କୋହୁନାହାନ୍ତି କଣ କୋହୁଚନ୍ତି କୁହନ୍ତୁ।
ଘୋଡେଇକି ରଖିବ ତାକୁ ନା କଣ?
ତାକୁ ମାଡିକି ମାଡି ମୁଡିକି ଗୋଟେ ଭଲ ଜେଗାରେ ଘୋଡେଇ ଘୋଡେଇକି ରଖିଥିବ।
ଆଜ୍ଞା।
ଦେଲା ତାପରେ ଏ ଯେତିକି ଚାଉଳ ଯେମତି କିଲେ ଚାଉଳ ଉଁ ପକେଇଥିଲ। କିଲେ ଚାଉଳ ପକେଇଲେ ସାତଶ ପଚାଶେ ଦବ ଯୋଉ ଗୁଡ।
ଆଜ୍ଞା।
ସେ ସେ ହାଣ୍ଡି ଗୁଡଟା ଯୋଉ ମାଠିଆ ଗୁଡ ସେ ମାଠିଆ ବୁଡରେ ଭଲ ଗୁଡ ସେଇ ବୁଡରେ ଏ ମାନେ କିଲେ ଚାଉଳରେ ତା ଦେହରେ ଆଠଶ ପଚାଶ ଦବ ଗୁଡ କି ଶହେ ଦେଢଶ ଖଣ୍ଡେ କମ କରିକି ଦବ।
ଆଜ୍ଞା।
ତାକୁ ଆଗେ ଗୁଡକୁ ପକେଇକି ଗୋଟେ ବ ଚୁଲି ନଗେଇବ ଚୁଲିରେ କରିବ ଭଲ ସିଘିର। ଏଇ ଆଜିକାଲି ଯୋଉ କରୁଚନ୍ତି ଇଲେକ୍ଟ୍ରି ଜିନିଷରେ କଣ ଏଇ ଇଲେକ୍ଟ୍ରି ଜିନଷ୍ ରେ କରିବନି ମ ଏଇ ଚୁଲିରେ କରିବ ଧିକେ ଧିକେ ଜାଳ ଦୋଉଥୁବ ସେୟା ହେ ଯୋଉ ଗୁଡକୁ ଯ କଟୁଥିବ ସେ ଟିକେ ପାଗ ତାର ହବ ଟିକେ ବେଶି ଟାଣ ପାଗ କରିବନି।
ହଁ କଣ ତାଟିଆରେ ପାଣି ନେଇ ତାକୁ ଦେଖନ୍ତି କେମିତି ସେ ହେଲା କି ନହେଲା ଠିକ୍ ସେ।
ହଁ ଗୋଟେ ତାଟିଏରେ ଟିକେ ପାଣି ଥୋଇ ଦେଇଥିବ ଚଟୁରେ ଯୋଉ କାଠରେ ଯୋଉ ଚଟୁ ହେଇଥିବ। ସେଇ ଚଟୁରେ ଘାଣ୍ଟୁଥିବ। ଘାଣ୍ଟିକି ସେ ପାଣି ଦେରେ ପକେଇବ ସେ ପାଣି ଦେହରୁ ଗୁଡ ଟା ପଇଲେ ସେ ଆତାକୁ ଛାଣିକି ଦେଖିବ ଯଦି ଟାଣ ହେଇ ଯେଇଥିବ ଘି ପିଠା ଆବା ଟାଣୁଆ ଟାଣୁଆ ହବ ନହେଲେ ଟିକେ ନରମ ହବ ନାଇଁ। ସେ ମେ ତାର ମଝିଆ ମଝିଆ ରେ ରହିବ ତାପରେ ଧୀରେ ଧୀରେ ତାକୁ ଚୁନା ପକେଇବ ଚୁନା ପକେଇକି ତାକୁ ପୁରା ହଁ ଆଡେ ଚୁନା ପକଉଥିବ ଗୋଳଉଥବ ଗୋଳା ବନ୍ଦ କରିଦେଲେ ଲାଗିଯିବ।
ଆ ଲାଗିଯିବ ତାପରେ ବିଣ୍ଡା ବି ହେଇଯିବ ତା ଦେହରେ।
ହୁଁ ହୁଁ, ତାପରେ ପୋଡି ପାଡି ଯିବ ସେଇଟା ପିଠା ଟା ଭଲ ଲାଗିବନି। ପୁଡ଼ିଲେ ଏଇଭଳିଆ କରିକି ତାକୁ ଟିକେ ମାନେ ପାଣି ଅଂଶ ତାର ଇଏ ହେଇଗଲା ବେଳକୁ
ହୁଁ, ଏ କାଠୁଆ କାଠୁଆ ହେଇ ଆସିଲା ବେଳକୁ ଓହ୍ଲେଇଦବା ଆଉ।
ହଁ କାଠୁଆ ହେଇକି ଓହ୍ଲେଇଦବା ସେ ଟିକେ ଥଣ୍ଡା ହେଇ ଆସ ବେଶୀ ଥଣ୍ଡା ହେଇଗଲେ ହାର୍ଡ ହେଇଯିବ। ଏ ହାତ ସଇଲା ବାଗେ ମ ଟିକେ ଥଣ୍ଡା ହେଇଗଲେ। ଗୋଟେ କଦଳୀ ପତ୍ର କାଟି ଆଣିବ କଦଳୀ ପତ୍ର ଟାକୁ ଧୋଇ ଧାଇକି ପକେଇଦବ ତା ଦେହରେ ତେଲ ଏତେ ତମେ ମାରିଦବ। ଆଣକୁ ଓଜାରି ଦବ ସେଇ କଦଳୀ ପତ୍ରରେ, ଆଡେ ତେଲ ଗରମ କରୁଥିବ।
ଆଜ୍ଞା।
ତାକୁ ଛୋଟିଆ ଛୋଟିଆ କରିକି ତମର ଯେମିତିକା ଦରକାର ହୋବ ବନ୍ଧୁବାନ୍ଧବ ଘରକୁ ଦେଲେ।
ଆମର ଯେମିତିକା ଆ ଗୋଲ ହଉ ସେ ଚାରିକଣିଆ ହଉ ଯେମିତି ତିଆ ହେଉ
କରିବ ଆଉ।
ହୁଁ ହୁଁ।
ଆଉ କଣ ପିଠା ଜାଣିଛ ତମେ?
ମୁଁ ଏଇ ମୁଆଣ୍ଡି ନହେଲେ ଛେନା ପୋଡ଼ ଯୋଉଁ ପୋଡ଼ ପିଠା ଯୋଉଁଟା
ଆଉ ଯୋଉଁ ମୁଆଁହାଣ୍ଡି କଥା କହିଲ ସେ ମୁଆଁହାଣ୍ଡି ସେ କଥା ଟିକେ କହିଲ ମୁଁ ଶୁଣେଇ କେମିତି ତମ ଗାଁ ରେ କରୁଛନ୍ତି?
ମୁଆଁଣ୍ଡି ଟା ସେଇ ଚାଉଳ ଚୁନାରୁ ହିଁ ତିଆରି ହୁଏ, ଆଉ ରଜ ପୂର୍ବରୁ ଆଜ୍ଞା କଣ କହିଲେ?
ନା ହଁ ଯୋଉଁ ଚୁନା ଟା ରଜ ଏଇ ଯୋଉଁ ରଜରେ ତ ସବୁ କରିଥିବେ ପୋଡ଼ ପିଠା କିଏ କରିଥିବ ମୁଆଁହାଣ୍ଡି ପିଠା?
ହଁ ଯୋଉଁ ଆମର ତ ଆମର ହେଇନି ଏ ବର୍ଷ ନହେଲେ ସବୁ ବର୍ଷ ହୁଏ ଆମର ଏ ବର୍ଷ ମୋ ହଁ ଯୋଉଁ ବଡ଼ ବାପାଙ୍କର ଶ୍ରାଦ୍ଧ ବର୍ଷକ ଶ୍ରାଦ୍ଧ ଯାଇନି ସେଥିପାଇଁ ଆମର କିଛି ପାଳନ କରାଯାଇନି କିଛି ପର୍ବ
ହେଇକିନା ତ ବର୍ଷକ ଏଇନା ବର୍ଷକ ଯାଙ୍କେଲୋ ମାଲୋ ତମର ପିଠା ଫିଠା ତ କିଛି କରୁନ
ପିଠା ଫିଠା, ନୂତନ ପୋଷକ ତ ଏପରି କିଛି ହେବନି ଆମର।
ଆଉ ଦିଅ ସେଇ। ଚି ଚୁଲିରେ ତ ବସିବ ନେଇ କଁ କୁହନ୍ତିନି ହାଣ୍ଡି ବସିବନି ରଜ। କି ଅଷ୍ଟମି କି। ଯୋଉ ଓଷା ବାର ବର୍ଷ କର ବାର ବର୍ଷ ତେର ପର୍ବ ତ କିଛି ହବ ନି।
ହୁଁ।
ଆଉ କିନ୍ତୁ କରନ୍ତି କଁ କିମିତି ଆଗରୁ କରୁଥିଲ କେମିତି।
ହଁ ଏତ୍ ତମର ନଡିଆ ପୁର ଦେଇପାରିବ ଛେନା ପୁର ଦେଇପାରିବ। କିନ୍ତୁ ରଜ ରଜ ବେଳେ ବେଶୀ ହୁଏ କାରଣ। ସେଇଟା ବହୁତ ଜଲଦି ବି ହେଇଯାଏ। ତାପରେ ବ ବହୁତ ବି ଲୋକ କରନ୍ତି ମାନେ ଅଧିକ। ପରିମାଣ ରେ କରନ୍ତି ସେଥିପାଇଁ ଚାଉଳ ଚୁନା କରିକି ଆଣିକି ରଖନ୍ତି ବହୁତ। ଅଲଗା ଅଲଗା ପିଠାରେ ଯେତି ଆପଣ କହିଲେ ଆରିସା ପିଠା ରେ ଦରକାର ହୁଏ। ହେ ତାପରେ।
ସେ ପିଠା ରହିଥିଲେ ବି ମଣ୍ଡା ପିଠା ବି କରିବାକୁ ଭଲ ନା ହୁଏ ଚୁନା ଟା ଥିଲେ ସି ନା ଝଅଟି କି ମଣ୍ଡା ପିଠା।
ହଁ ସେଇ ଚାଉଳ ଚୁନା କରିକି ଆଣିବ ତାପରେ ସେ। ଏ ଚାଉଳ ଚୁନା ଯୋଉ। ତାର ଯୋଉ ଆଣଟା ହୁଏ ମ ଯୋଉ ବିରି ବିରି ଆଣ ଆଉ। ଚାଉଳ ଚୁନାର ସେ ଯୋଉ ଆଣଟା ହଁ ସେଇ ଚକୁଳି।
କରନ୍ତି।
ହଁ ଚକୁଳି ଆଣ ଟା ଏମତି ଇଟିଲି ହୁଏ ଯେମିତି ସେମିତି କଦଳୀ ପତ୍ର। ଥୋଇକି କର ବା। ଯାହା ତ ଯାହା ଯୋଉ ପ୍ରକାରି କା ପତ୍ର ପିଠାରେ ଲାଗେ। ଆମର ତ କଦଳୀପତ୍ର ଥୁଆ ହୁଏ କଦଳୀ ପତ୍ର ତଳେ ଦେଇଦେବେ। ଇଟିଲି ଛାଞ୍ଚରେ ହଉ ଅ ହାଣ୍ଡି ଫାଣ୍ଡି ଆପଣ ଯୋଉଥିରେ କରିପାରିବେ। ଫା ପ୍ରଥମେ ଅଳ୍ପ। ଅ ପକେଇ ଦେବେ ଯୋଉ ଯୋଉ ଆଣ ଟା। ଯୋଉ ଯୋଉ ଆଣ ଯୋଉ।
ଦେଇଥିବ ତାପରେ ଆ
ଆଣ ଟିକେ ଢାଳି ଦବ ତାପରେ ତାପରେ ତାପରେ। ପୁର ଯାହା ତୁମର ନଡିଆ ପୁ ନଡିଆ ପୁର ବା। ସେ ଛେନା ନଡିଆ ପୁର ବା ଛେନା ପୁର ଯାହା ତୁମର ଥିବ। ଯୋଉ ପୁର ଆପଣ ଖାଇବାକୁ ଭଲ ପାଉଥିବେ ସେ ପୁର ମଝିରେ ଦେଇଦେବେ। ବେଶୀ ଦେଲେ ବେଶୀ ଖାଇବେ ଅଳ୍ପ ଦେଲେ ଅଳ୍ପ ଖାଇବେ ଯଦି ପୁର ଖାଇବାକୁ। ନ କରୁଥିବେ ଖାଲି ବି ସେମିତି ହୁଏ।
ଏ ପୁରରେ କିନ୍ତୁ ଗୁଡ ଟିକେ ପକେଇଲେ ଭଲ ନାଗେ। ମାନେ ସେ ନାଲିଆ ନାଲିଆ ଦେଖାଯିବ ତାର ତାର ରଙ୍ଗ ଟିକ୍ କେ ବେରଙ୍ଗ ଟିକେ ଭଲ ଦୁଷିବ ପିଠା ଟା କାଟିଦଉ ଥିବ ଯେତେବେଳେ। ନାଲିଆ ଚଡ ଚଡ ହେଇକି ଦୁଷୁଥିବ ପୁର ରା।
ଆଜ୍ଞା। ସେ ପୁର ଟା ବି ତିଆରି ହୁଏ ଛେନା ରେ ଯଦି ତିଆରି କରିବେ ଛେନା ସହିତରେ ଅଳ୍ପ ଗୁଡ ବା। ଚିନି ଆପଣଙ୍କ ସ୍ଵାଦ ଅନୁସାରେ ଦେଇକି ଭାଜନ୍ତି ନହେଲେ। ନି ଯୋଉ। ସେ ସେଇପରି ଗୁଡ ସବୁଥିରେ ଦେଇକି ଭଜା ହୁଏ ଛେନା ଗୁଡ। ଡ ନହେଲେ ନଡିଆରେ ବି ଗୁଡ ଦେଇକି ଭଜା ହୁଏ ଚିନି। ଯୋଉମାନେ ଗୁଡ ଖାଇବାକୁ ପସନ୍ଦ କରନ୍ତିନି ସେମାନେ ନଡିଆରେ ଚିନି ପକାନ୍ତି। ତାକୁ ପକେଇକି ତା। ମଝିରେ ପକେଇକି ତା ଉପରେ ପୁଣି ସେ ଏଇ ଯୋଉ ଆଣ ରଖିଥିବେ। ସେ ଆଣକୁ ପକେଇକି ତାପରେ ପୁଣି କଦଳୀ ପତ୍ର ଘୋଡେଇ ଦେଇକି। ହୁଁ ହାଣ୍ଡିରେ କରିଥିଲେ ହାଣ୍ଡି ଉପରେ ଥାଳି ଫାଳି କଣ ଥୋଇଦେବେ ନହେଲେ ଇଟିଲି ଛାଞ୍ଚରେ ଯଦି କରୁଥିବେ ଇଟିଲି ଛାଞ୍ଚରେ ଘୋଡଣିଟା ଦେଇଦେବେ। ତାପରେ ମଝିରେ ମଝିରେ ଦେଖୁଥିବେ ପାଣି ତଳୁ ସୁ ସରିଯିବ ଯଦି ପୋଡା ପୋଡା ଲାଗିବ ଭଲ ଲାଗିବନି।
ହଁ ଗୋଟେ କଞ୍ଚି ରଖିଥିବ। ସେ ମଝିରେ ଖେଞ୍ଚିଦବ ଦେଖିବ ସେ କଞ୍ଚି ଦିହରେ ଯଦି ଆଣ ଆଣ ଲାଗିଲେ ତା ଜାଣିବ ପିଠା ହେଇନଥିବ ଯଦି ଟିକେ ଅଠାଲିଆ ପିଠା ନାଗିବ ଜାଣିବ ପିଠା ତ ଦେଖନ୍ତି ଆମ ଆଡେ ବି ସେମିତି କରୁ। ହେଲେ ଆ ତମେ ଯୋଉ କହିଲେ ଇଟିଲି ଛାଞ୍ଚରେ ଆମର ସେମିତି ଗୋଟେ ହାଣ୍ଡିରେ କପଡା ବାନ୍ଧି ଦଉ କପଡା ବାନ୍ଧି ଦେଇକି ସେଇ କଦଳୀ ପତରକୁ ଟିକେ ତତେଇ ଦେଇକି ତା ଉପରେ ଥୋଇ ଦିଅନ୍ତି କି ତେଲ ଟିକେ ମାରି ଦିଅନ୍ତି ପିଠାଟା ନ ନାଗିବ ଆଣ ଯୋଉ ପିଠଉଟା ଆଗେ ଯୋଉ ଢାଳିବ ପିଠା ଯଦି ନଲାଗିବ। ସେମିତି କରନ୍ତି ବି ପୁର ଦିଅନ୍ତି କାହା ଘରେ ଛେନା ପୁର ନଡିଆ ପୁର ସିଏ ଯେମିତିଆ ତାଙ୍କ ପିଲାଛୁଆ ଭଲ ପାଆନ୍ତି। ସେଇଭଳିଆ ଦେଇକି କରନ୍ତି ମାଲୋ ଆଉ ଇଏ ପିଠା ଜାଣି ନା ବୁଢା ଚକୁଳି ଏମିତି କଥା ସେଇଥିରୁ ଟିକେ କଣ କହୁନା ତମ ଆଡେ କଣ କେମିତି ବୁଢା ଚକୁଳି କଥା?
ବୁଢା ଚକୁଳି ନାଇଁ ମୁଁ ଜାଣିନି ଆପଣ କେମିତି ଜାଣିଛନ୍ତି କହୁନାହାନ୍ତି?
ବୁଢା ଚକୁଳିଟା ଭାରି ସହଜ ଲୋ ମା। ଯଦି ଘରେ ହଠାତ୍ ଗୋଟେ ଆମର ବୟସା ମୋ ଶଶୁର ହୁଅନ୍ତୁ ସିଏ ତାଙ୍କର ଦାନ୍ତ ନାହିଁ। ସିଏ ଯେତେବେଳେ ନ ଖାଇ ପାରନ୍ତି କିଛି ମୁଁ ଅଟା ଅଟାରେ ଦିଟା ମଇଦା ମିଶେଇ ଦିଏଁ। ଖାଇଲା ମା ମୋର ଟିକେ ଶଶୁର ଡାକିଲେ ହେରି ଆଉ ତମ ପାଖରେ ବୋଧେ ଟାଇମ୍ କମ ଅଛି କି କଣ ଆଉ ଟାଇମି ହେଲେ ମୁଁ ଫୋନ କରିବି।
ହଉ ବି ହଉ ଆ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଏବେ ରହୁଛି ମୋର ଟିକେ ଘରେ କାମ ଆସିଲାଣି।
ହଁ ଲୋ ମା ମୋର ବି ଶ୍ୱଶୁର ଡାକିଲେ ହେରି ଟିକେ ଚା ପାଣି ଦେଇ ଦେଇଥିଲି ତାଙ୍କୁ ଆଉ ମୁଁ କହିବି ବୁଢା ଚକୁଳି କଥା କହିବି ଆଉ କୋଉଦିନ
ଆଜ୍ଞା ଆଜ୍ଞା ଆମ ଆଉ ଯଦି କିଛି ପିଠାପଣା କଥା ଅ ଦରକାର ହୁଏ ମୁଁ ଆପଣଙ୍କୁ
ହଁ ହଁ ମତେ ଫୋନ କରିବୁ।